ହେଲୋ।
ହଁ ମ୍ୟାଡାାମ। ମୁଁ କଣ କରୁଥିଲେ କି ଆପଣ?
ରୋଷେଇ କରୁଥିଲି।
ରୋଷେଇ କରିଥିଲି। ଆଜି କଣ ଖାଇଛନ୍ତି ସକାଳୁ?
ଆଜି ସଖାଳୁ କାକାରା ଖାଇଛି। ଆଉ ଚାହା ବିସ୍କୁଟ ଖାଇଛି। ଚାହା ବିସ୍କୁଟ ଖାଇଥିଲି ତା ପରେ କାକରା ଖାଇଥିଲି।
ଆ ହଁ ଆଉ ଲଞ୍ଚ୍ ଟାଇମ ରେ କଣ ବନାଇଛନ୍ତି?
ଲୁଞ୍ଚ୍ ରେ ବନା ହେଇଛି ଭାତ କଲରା ଆଳୁ ଭଜା। ଆଉ ଛୁଉଁ, ଆଳୁ, ବଢ଼ି, ତରକାରୀ।
ଆଇଁଷ ଖଆନ୍ତିନି କି ଆମିଷ। ଖାଆନ୍ତିନି ଆଜି ସଣ୍ଡେରେ?
ନାଇଁ ନାଇଁ ଆଇଁଷ ଆମର ହୁଏନି। ଆଉ ପୋଟଳ ଗୋଟା ଭଜା। ଆଉ ଖାଲି ଦଶ କି ବାଇଗଣ ପଡିନି ବାଇଗଣ ପଡିଲେ ଟିକେ ଝିଅ ଟା ମୋର ଖାଏନି। ଖାଲି ଦହି ଭୁସୁଙ୍ଗ ପତ୍ର ଆମ୍ବ କଷିଆ ଅଦା ଦେଇ ଛୁଙ୍କା ହେଇଛି।
ହୁଁ ହୁଁ। ଆଉ ରଜରେ ଆପଣ କୁଆଡେ ବୁଲାବୁଲି କରିବା ପାଇଁ ଯାଇଥିଲେ ନା ଯାଇନାହାନ୍ତି କୁଆଡେ।
ରାଜରେ ତ ଏଠି ବହୁତୁ ଅ ବଡ ଉତ୍ସବ ମହା ଉତ୍ସବ ରଜ ତିନି ଚାରି ଦିନି। ପଡ଼ିଥିଲା ରଜ ତିନି ଦିନି ସେପାରେଟ ମହା ଉତ୍ସବ ପଡ଼ିଥିଲା।
ଆଉ ଏଠି ଛାଡିକି ଗଲିନି ଛୁଆ ସବୁ ଏଠିକି ଗଲେ। ଆଉ ଭାଗ ନେଇଥିଲେ। ଖେଳରେ ଭଳି ଭଳି ସବୁ ଖେଳ ପଡିଥିଲା ଆ ନାଚ ଛୋଟ ପିଲାଙ୍କର ନାଚ କମ୍ପିଟିସନ ଆଉ। କବାଡ଼ି ପୁଚି। ଆ ହୁଳୁହୁୁଳି ଶଙ୍ଖ। ମୂର୍ଜ ସବୁ ସବୁଥିରେ ସବୁ ଭାଗ ନେଇଥିଲେ। ଝିଅ ବୋହୁ ସବୁଥିରେ ଭାଗ ନେଇଥିଲେ।
ହଁ ହଁ ଆଉ ରଜରେ କଣ ପିଠା ପଣା କଣ କେମିତି କରିଚ।
ରଜରେ ପିଠା ପଣା ହେଇଥିଲା ପୋଡପିଠା। କାକରା ଆଉ ମୁଆ ପିଠା। ସେ ଓଟରେ ଥିଲା ଆଉ।
ହୁଁ ଯୋଉ ପୋଡପିଠା ଟା ବନେଇଥିଲ ଆପଣ କେମତି ବନଉଚନ୍ତି?
ପୋଡ ପିଠା ସେ ଗ୍ୟାସ୍ ରେ ବନା ହଉଚ଼ି ଏଇ ଜନ୍ତା ହେଇକି। ଏ ଗ୍ୟାସ୍ ପରା ସିମ୍ କରା ହେଇକି। ଡବଲ କଢେଇ ଦରକାରେ ଜନ୍ତା ହେଇକି ଗୋଟେ କଢେଇ ଦିହରେ ପତର ଦିଆ ହେଇକି ପାଉଛି ଘିଅ ଟିକେ ଦିଆ ହେଇକି ତାପରେ ସେଥ୍ ସେଟା ହେଇଗଲା ପରେ କିଛି ସମୟ ଘୋଡେଇ ଦଉଚୁ ସେଟା ହେଲା ପରେ ଜନ୍ତା ହ ପାଣି ରେ ନଡ଼ିଆ ଫଡିଆ ସବୁ ପଡୁଚି ଗୁଜୁରାତି ହେଇକା ତାପରେ ଚାଉଳ ଚୁନା ଜନ୍ତା ହ ହଉଚି ଜନ୍ତା ହେଇକି ପତ୍ର ଦିଆହଉଚି ଗୋଟେ କ ଖଜିକି ପତର ଦିଆ ହେଇକି ତା ତାଳେ ଲୁଣ ଟିକେ ମରା ହେଇକି ଆଣ ଧିଆ ହେଇକି ତାପରେ ଥାପା ହେଇକି ଚାରିିକର ଥପା ହେଇଯାଉଚି ତାପରେ ଘୋଡା ହେଇକି ରଉଚି। କିଛି ସମୟ ଗଲା ପରେ ସେପଟା ହେଇଗଲା ପରେ ଗ୍ୟାସ ରେ ଚୁଲି ହେଇଥିଲେ ଏପଟ ସପଟ ନିଆଁ ଦିଆ ହେଇ ତାନ୍ତା ଆଉ ଗ୍ୟାସ୍ ହଁ।
ବାରିରେ କଣ ଲଗେଇଛ ନା କିଛି ଏମତି ପନିପରିବା ଲଗା ଲଗି କରିନାହାନ୍ତି?
ବାଡିରେ ହଁ ପନିପରିବା ଲାଗିଚି ଅଳ୍ପ ଲାଗିଚି ଛୋଟ ବାଡି ଟା ତ। ଅଳ୍ପ ଲାଗିଚି କଦଳୀ ଗଛ, ଭେଣ୍ଡି ଗଛ। ଆଉ କଞ୍ଚାଲଙ୍କା, ଶାଗ।
ଫୁଲ ଫୁଲି ଗଛ କିଛି ଲଗେଇଚନ୍ତି?
ହଁ କଢ ଗଛ ଲାଗିଛି କଢ ଟିକେ ଏ ଯଉ ଛାଇରେ ଟିକେ। କଦଳୀ ଗଛ ଛାଇରେ ଟିକେ ହଉନି। ଅଳ୍ପ ଗୋଟେ, ଯୋଡେ ଫୁଟୁଚି ଯଦି ବଡ କଥା। ସେ କନିଆାରୀ ଗଛ ଟିକେ କଢ ଟିକେ ଫୁଟୁଛି ନହେଲେ ଏରା ସଵୁ ମନ୍ଦାର। ଗଛ ଟୋଟାଲ୍ ଗୋଟେ, ଦିଟା ଫୁଟୁଛି ଛାଇ ରେ ଫୁଟୁ ନି। ମେମ୍ବର ବୋଲି ତାହାଲେ ଆମେ ଚାର୍ ଜଣ।
ଚାରି ଜଣ ଆ ଝିଅ, ପୁଅ କେତେ ଜଣ?
ଝିଅ ଗୋଟେ, ପୁଅ ଗୋଟେ। ଆ ଝିଅର ପ୍ଲସ୍ ସି ସେକେଣ୍ଡିୟର ହେଲା ପୁଅ ର ନବମ ହେଲା। ଆଜି ତ ସ୍କୁଲ ଛୁଟି।
ଆଉ ରଥଯାତ୍ରାକୁ କୁଆଡେ ବୁଲାବୁଲି କରିବା ପାଇଁ ଯାଉଚ଼ ନା ନାଇଁ?
ରଥଯାତ୍ରାରେ ନାଇଁ ବୁଲାବୁଲି କୁଆଡେ ଯାଆନ୍ତିନି। କୁଆଡେ ଯାଇନୁ ଏଇଠି ରଥଯାତ୍ରାରେ ଠାକୁର ଏଇଠି ଟଣା ହୁଅନ୍ତି। ଯାଉ।
ଆପଣଙ୍କ ଗାଁରେ ରଥଯାତ୍ରା ହୁଏ କି ଆପଣଙ୍କ ଘର ଏପାଖରେ ରଥଯାତ୍ରା ହୁଏ।
ହଁ। ଏଠି ପାଖରେ ଜଗନ୍ନାଥ ମନ୍ଦିର ଅଛନ୍ତି ରଥ ଟଣା ହୁଏ। ଏଇ ପାଖରେ ବଜାରରେ ଯାଇଁକି ରଥ ରହନ୍ତି ମାଉସି ମା ଘରେ ଯାଇଁକି ରହନ୍ତି ପୁଣି ବାହୁଡା ଦିନ ସେଠୁ ଫେରନ୍ତି। ବାହୁଡା ଦିନ ବି ସେଭଳିଆ ଯାତ୍ରା ଯୋରେ କୀର୍ତନ, ବାଜା ବାଜେ। ଆଉ ବହୁତ୍ ଲୋକ ହୁଅନ୍ତି ବାହୁଡ଼ା ଦିନ ଫୁଣି ରଥରେ ଠାକୁର ଆସନ୍ତି। ମନ୍ଦିର ପାଖକୁ ଆସନ୍ତି ସେଠି ରହନ୍ତି ସେଦିନ ତା ପର ଦିନ ଏକାଦଶୀ କରନ୍ତି ତା ପର ଦିନ- ପଖାଳ ଖାଇକି ବଡ ଦେଉଳ ଦେଉଳ ଭିତରେ ପସନ୍ତି।
ଉଁ ହୁଁ ଆପଣଙ୍କର ସେ ପଟେ ଫେମଶ୍ କଣ ଅଛି? ଏମତି ମାନେ ବୁଲି ଯିବା ପାଇଁ କି ଏମତି କଣ ଭଲ ମନ୍ଦ ଯାନି ଯାତ୍ରା?
ଫେମସ ଏପଟ ରେ ବୁଦ୍ଧେଶ୍ଵର ମନ୍ଦ ନ୍ଦିର ଏନ୍ ମାନେ ପାର୍କ ରକମ ହେଇଚ଼ି। ବୁଲାବୁଲି କରନ୍ତି ଠାକୁରଙ୍କୁ ଦେଖନ୍ତି ସେଠି ତାରି ବିିକେ ବୁଲାବୁଲି କରନ୍ତି।
ସେ ଯୋଉ ବୁଦ୍ଧେଶ୍ଵର ମନ୍ଦିରରେ କୋଉ ଠାକୁର ରୁହନ୍ତି?
ଶିବ।
ହଁ ଶିବ ସ୍ଥାପନ ହେଇଛନ୍ତି ନା ଫୁଟିଲିିଙ୍ଗ।
ନାଇଁ ପୁରା ପାତାଳ ରୁ ଆସିଛନ୍ତି ଆଉ। ମା ଅଛନ୍ତି ପାର୍ବତୀ ମା ଅଛନ୍ତି ଶନି ମା ଅ ଶନି ଠାକୁର ଅଛନ୍ତି। ଆଉ ହନୁମାନ ଠାକୁର ଅଛନ୍ତି।
ହୁଁ ହୁଁ ପା ପାଖାପାଖି ନଦୀ ଅଛି।
ହଁ ପାଖରେ ବଡ କେନାଲ ଭଳିଆ ଗୋଟେ ଅଛି। ତା ସେପଟଟା ନଦୀ। ସେଇ କେନାଲ ଟା ଲାଗିଛି ନଦୀ କିି। ମଝିରେ ଗୋଟେ ବାଲି କ ତାରକମ ଅଛି ତା ସେପଟା ନଦୀ।
ହୁଁ ହୁଁ ଆଉ ଚାଷ ବାସ କଣ ଧାନ ଫାନ ଚାଷ ଫସଲ ହୁଏ ଆପଣଙ୍କର?
ଧାନ ଚାଷ ହଁ ଆମର ଧାନ ଚାଷ ହୁଏ ଅଛି ଅଳ୍ପ ଏ ଜମି ଅଛି ଧାନ ଚାଷ ସେଠି କରନ୍ତି ମଣ୍ଡିରେ ସବୁ ନେଇଯାଇଛନ୍ତି। ଧାନ ସେମାନେ ଆଣିକି ଯାହା ଦିଅନ୍ତି ଯୋଉ ବର୍ଷ ଯେତିକି ଅମଳ
ହୁଁ ହୁଁ।
କଣ ସେମାନେ ସାର ଫାର ସବୁ ଦେଲେଣିି ନା।
ଓହୋ ଅଧା ଦିଅନ୍ତି ଆପଣଙ୍କୁ ଅଧା ସିଏ ରଖନ୍ତି ଆଉ।
ସେମାନେ ବାରଣା ନିଅନ୍ତି ଚାରଣା ଦିଅନ୍ତି।
ଖାଲି ଧାନ ଅମଳ ହୁଏ ନା ଏ ବାଦାମ ମୁଗ ବିରି ଚଣା ଏଇରା ସବୁ
ନାଇଁ ନାଇଁ ଆଉ କିଛି ହୁଏନି। ଆଉ ଯାହା ସବୁ କିଣା ହୁଏ।
ଓହୋ ଆଉ ସବୁ କିଣା। ହ ହୁଁ ହୁଁ।
ଆଉ ତମ ସିଆଡେ ସବୁ କଣ ହୁଏ?
ଆମର ଏପଟେ ଧାନ ଚାଷ ଏମିତି ନାହିଁ କିଛି ଏବେ ରଥଯାତ୍ରା ଗାଁ ରେ ହଉଛି। ଆମର ଏ ବର୍ଷ ନୂଆ ରଥ ବି ବ ଶୁଣା ଯାଉଛି ମାଉସୀ ମା ମନ୍ଦିର ବି ନୂଆ କରାଯାଇଛି ତାର ପ୍ରତିଷ୍ଠା ଟା ଏବେ ସମା ସରିଛି ମାସେ ହେଇଯିବ ପ୍ରତିଷ୍ଠା ଟା କୁ ଆମର ଗାଁରେ ଭୋଜି ଭାତ ବି ଦିଆହେଇଛି। ଥିଲା ଭଲ ଧୁମଧାାମ ରେ ବି କରାହେଇଛି। ଆଉ ଏବେ ଯୋଉ ରଥଯାତ୍ରା ହବ ଏଇଟା ବି ଭଲ ଧୁମଧାମ ରେ ହବ। ବହୁତ ମଉଜ ମସ୍ତି ବି ହବ ବୋଲି ଆମେ ଭାବିଛୁ। ଏଇ ବର୍ଷ ନୂଆ କରାହେଇଛି ନା ଆଉ ଆମର ବି ସବୁ ବର୍ଷ ଖାଇବା ପିଇବା ବି ଫ୍ରି ରେ ଦିଅନ୍ତି।
ହଁ।
ଏମିତି ଏ ବର୍ଷ ଟିକେ ଭଲରେ କହୁଛନ୍ତି କରିବେ ଖାଇବାକୁ ବି ଦିଆଯାଏ ମାଉସୀ ମା ମନ୍ଦିରରେ ଆମର ଦଶ ଦିନ ଯାଏ ଯୋଉ ନଅ ଦିନ ଠାକୁର ରହନ୍ତି ଅଭଡ଼ା ଅନ୍ନ ଦିଆଯାଏ। ଭୋଜି ଭାତ ବି କରାହେଇକି ସମସ୍ତେ କ୍ଷୀରି ଭାତ ଡାଲମା ଖଟା ସବୁ ବି ଦିଆଯାଏ ଠାକୁରଙ୍କର।
ଆଉ ଏ ବର୍ଷ ନୂଆ ହବ ବୋଲି ଟିକେ କହୁଛନ୍ତି ଭଲରେ କରିବା ପାଇଁ ଆଉ ଠାକୁରଙ୍କର ଇଏରେ ଆଉ ଅଧିକ ଖର୍ଚ୍ଚ ଏ ବର୍ଷ କରିବେ ଭଲକି କରିବେ ଏଇ ବର୍ଷ ଆଉ, ଆଉ କୀର୍ତ୍ତନ ମଣ୍ଡଳୀ ବି ଡାକନ୍ତି। ଘଣ୍ଟ ବି ଆସନ୍ତି ଘଣ୍ଟ ପାଟରେ ଯୋଉ ବଜା ହୁଏ।
ହଁ।
ହଁ ଆମର ଟିକେ ଗଣେଶ ପୂଜା ଏପଟେ ବେଶୀ ଫେମସ ହଉଛି ଗଣେଶ ପୂଜା।। ଆପଣ କେବେ ସୁବିଧା ଦେଖି ଏଇ ପଟୁକୁ ଟିକେ ଆସିବ ଗଣେଶ ପୂଜା ଦେଖି ଦୁଖା ହେଇ ଯିବେ ଆଉ।
ହଁ ହଁ ସୁବିଧା ହେଲେ ଯିବୁ ଗଣେଶ ପୂଜା
ହଁ ଆପଣ ଫ୍ୟାମିଲି ଧରିକି ଆସିବେ ବୁଲାବୁଲି କରିକି ଯିବେ ଗଣେଶ ପୂଜା, ହିଙ୍ଗୁଳା ଯାତ୍ରା ବି ଭଲ ହୁଏ ଆମ ଏପଟେ।
ହଁ ଆମ ଏପଟରେ ବି କ୍ଲବ ପିଲା ଗୁରା ସବୁ ଅଛନ୍ତି ଠାଏ ଠାଏ ସବୁ ଠାକୁର ବସାନ୍ତି।
ଓହୋ ଗଣେଶ ପୂଜାରେ?
ବହୁତ ଠାକୁର ବସନ୍ତି, ବୋଧେ ବାରଟା ତେରଟା ମେଢ ବସେ।
ବାର ତେରଟା ଆମର ପନ୍ଦରଟା ମେଢ ହୁଏ। ମିନା ବଜାର ବି ଆମର ତିନି ଚାରିଟା ପଡେ, ସପିଙ୍ଗ ମଲ୍ ସବୁ ପଡେ ଏଇଠି ଆଉ। ସବୁ ଭଲ ଅଛି ଏପଟେ ଆପଣ ଟିକେ ଆସିବେ କେତେବେଳେ ସୁବିଧା ଦେଖି। ସାରଙ୍କୁ ନେଇକି ଆସିବେ ବୁଲାବୁଲି କରିକି ଯିବେ ଏଇ ଗଣେଶ ପୂଜାକୁ ଆଉ।
ଅ ହୋ ନୂଆ ନୂଆ ଜାଗା ବୁଲିଲେ ବି ଭଲ ଲାଗେ ଟିକେ ଦେଖିକି
ଲଞ୍ଚ କେତେବେଳେ ଖାଆନ୍ତି ବେଳରେ ବେଳା ଖାଇବାଟା କେତେବେଳେ ଖାଆନ୍ତି?
ଉଁ ଶୀଘ୍ର ମୁଁ ଖା ଏ ମୁଁ କାହାକୁ ଅପେକ୍ଷା କରେନି, ସେ ମେନ୍ ହେଲା ଆଜି ସନ ଡେ ତ ସେ ସମସ୍ତେ ଛୁଟିରେ ଅଛନ୍ତି ସେ ସେଥିପାଇଁ ମୁଁ କହିଲେ କହିଲେ ବାପା ସାଙ୍ଗରେ ଖାଇବୁ ବାପା ଆସିଲେ ଖାଇବୁ। ବାପା ଆସନ୍ତୁ ହୁଁ। ତାଙ୍କ ବାପାଙ୍କୁ ଅନେଇଛନ୍ତି ପୁଅଟା ଅନେଇଛି ଝିଅଟା ତ ଆସିନି ଟି ୱାର୍କରେ ଯାଇଛି ଏପନ୍ତେ ଆସିନି।
ଓ ହୋ।
ଏବେ ଅବିକା ଫୋନ କରିଥିଲି, କହିଲା ମୁଁ ଏଇଠି ପାଖରେ ମାମା ଅଛି ଠାକୁରଙ୍କ କାମ ଚାଲଚି ଠାକୁରଙ୍କ କାମ ସରିଗଲେ ମୁଁ ଯାଇକି ଘରେ ପହଞ୍ଚି, ନାଇଁ ନାଇଁ। କହିଲା ମାମା ଆଜି ଘରେ ଖାଇବିନି ମନ୍ଦିରରେ ଖାଇବା ହଉଚି
ଓହୋ କଣ ଆପଣଙ୍କର ଟୋଟାଲ ଆଇଁଷ ହୁଏନି?
ନା।
ହ ହଁ।
ହ
ଆଉ ଭଲ ଆ ନିରାମିଷ ତ ଭଲ ଭେଜ ଖାଇବା ଭଲ, ଆଉ ନନଭେଜ ଠୁ ଭେଜଟା ଭଲ ଦେହ ପାଇଁ। ହଉ ଆଉ ତାହେଲେ ରୋଷେଇ କରୁଚନ୍ତି ବୋଧେ ଆପଣ?
ହଁ ସରି ଗଲାଣି।
କରି ସାରିଲାଣି ଆମର ତ ରୋଷେଇ ଷ୍ଟାର୍ଟ ହେଇନି ଆଉ ଟିକେ ଗଲେ ଷ୍ଟାର୍ଟ ହବ ଆଉ ଖାଇଲା ବେଳେ ଆମେ ରୋଷେଇ କରୁଛୁ ଖାଉ ଦଶ ମିନିଟ ପରେ ଆଉ। ଆମର ସାଙ୍ଗେ ସାଙ୍ଗେ ଟିକେ ଗରମ ଗରମ ଖାଆନ୍ତି ନା। ଭାତଟା କଟଦେଇ ଥୋଇଦିଏ। ସେଥିପାଇଁ ରୋଷେଇ ଟିକେ ଲେଟ୍ କରୁ ଆଉ, ହଉ ଆପଣ ଯାଆନ୍ତୁ କଣ ରୋଷେଇ କରିବେ ଲଞ୍ଚ ଖାଇବା ରେଡି କରିବେ ରଖୁ ଖୁଛି ତାହାଲେ ପରେ କେତେବେଳେ କଲ୍ କରିବେ ସୁବିଧା ଦେଖ କି ଆଉ, ଥ୍ୟାଙ୍କ ୟୁ।